ହ୍ୟାଲୋ ଭାଇ! ହଁ, ଭାଇ କଣ କରୁଛନ୍ତି?
ମେ ଭାବୁଛୁ ଏବେ ଟିକେ ଖାଇ ପିଇକିନା, ଆମର ଟିକେ ଗୋଟେ ଭୋଜି ଥିଲା, ତ ଖାଇ ପିକି ଟିକେ ଶୋଇବି ଆଉ। ଆପଣ?
ମୁଁ, ଏବେ ଜାମେତ୍ କିଛି ଜଣ ସାଙ୍ଗ ପିଲା ମିଶିକି ଗେମ୍ ଫ୍ରି ଫାୟାର୍ ଖେଳୁଥୁଲୁ। ବୁଝିଲେ? ଆମର କେଉଣସି ତେ ମାନେ ୱାଲେ ଫଟ୍, ମାନେ ଯଉ କାନ୍ତ ସ ଫଟା ଦୋଷରୁ, ସେଥିପାଇଁ ଆମେ ଖେଳ ଘରଟାକୁ ବନ୍ଦ କରିଦେଲୁ ଆଉ।
ଆଜ୍ଞା।
ହୁଁ ହୁଁ
ଆଉ କଣ କହଛୁ
ଆପଣ କଣ ଖାଇଥିଲେ କଣ ଆପଣ ଖାଇଥିଲେ କଣ?
ଦେଖ ମୁଁ ଖାଇଥିଲି ଭାତ ଡାଲି ଆଳୁ ଭର୍ତା ପିଆଜ ଓଟେ। ଆଉ ଗୋଟେ ଲଙ୍କା ଗୋଟେ କଞ୍ଚା ଲଙ୍କା ଆଉ ମିକ୍ସଚର ଟିକେ ଆଉ ବାଇଗଣ ଭଜା ଆଉ ଆପଣ କଣ ଖାଇଥିଲେ?
ମୁଁ ବିସ୍କୁଟ ଆ ମିକସଚର ଆଉ କ୍ଷୀର ପିଇକି ପଳେଇ ଆଇଥିଲି
କଣ କହିଲେ
ବିସ୍କୁଟ ମିକ୍ସର ଆଉ ମୁଢି
ହଁ ହଁ ଭଲ ଭଲ
ହୁଁଁ ହୁଁ
ଆପଣ ସିଆଡେ ପ ଆପଣ ବାସି ପଖାଳ କୋଉଦୁନ ଖାଇଛନ୍ତି।
ହଁ ହଁ ଆମେ ବାସି ପଖାଳ ବୋହୁତ୍ ଟାଇମ୍ ରେ ହିଁ ଖାଇଛୁ, ବୁଝିଲେ।
ହୁଁ ତ ତ ଆପଣଙ୍କୁ ନିଦ ମାଡେ ନା ନାଇଁ।
ହଁ ନିଦ ତ ମାଡେ
ହୁଁ ତ ସୁ ତ ମୁଁ ଭାବୁଛି-ଇ- ତମେ ବାସି ପଖାଳ ଖାଇବା ଟା ଟିକେ କମେଇ ଦେଲେ ଭଲ ହବ ଆପଣ ଟିକେ ଏଁ ପାଠ ଭଲ୍ସେ ପଢିବେ, ବୁଝିପାରୁଚନ୍ତି ଯାଫଳରେ ନିଦ ମାଡିବନି।
ହେଁ ହେଁ ହେଁ ନିଶ୍ଚୟ ନିଶ୍ଚୟ ଆଜ୍ଞା।
ଉଁ ଉଁ ତାତିଛି ହୁଁ କୋଉ ନାହାଁନ୍ତି।
ହୁଁ ହୁଁ ମୁଁ ଏକ କରିଆକୁ ଆସିଲି ଜଷ୍ଟ।
ହୁଁ ହୁଁ
ଆପଣ କଅଁ କରୁଥିଲେ, ମାନେ ଶୋଇକି ଫୋନ୍ ଏକେ ଦେଖାଦେଖି କରୁଥିଲେ ନା ଆଉ କଣ।
ମୁଁ ଜଷ୍ଟ ଏବେ ୟୁଟୁବ୍ ଖେଳୋଉଥିଲି, ତ ଆପଣ କଲ୍ କଲେ। ଅ- ଓ- କ ମାଂସ ଆପଣ ସେଠି ଏତେବେଳ ଯାଙ୍କେ ଚିଅନ୍ତି ସେଠି ଶୋଇନାଆନ୍ତି ଲୋକ।
ନାଇଁ ଆମର ବ ଏଇଟା ସନ୍ଧ୍ୟାବେଳ, ସାନ୍ ବାରେଟା ଗୋଟାଏ ଆମ ପାଈଁ ସନ୍ଧ୍ୟାବେଳ ବୁଝିଲେ, ସେଠି ଆମେ ଏଠି ଆମେ ଚେଇଁଚୁ ତାପରେ ଆଉ କିଛି ସମୟ ପରେ ମୁଁ ଦି ଘଣ୍ଟା ପରେ ଶୋଇ ପଡିବଉ ଆଉ।
ଓଁ ହଁ ଆପଣ ଉଠନ୍ତି କେତେବେଳେ?
ଆମେ ସେଇ ଯୋଉ ନଅଟା, ଦଶ୍ଟା, ଏଗାରଟା ଏଇ ଟାଇମ ଭିତରେ ଆଉ।
ଓ ହୋ ଭଲ ତିନଟା ହୋଉ ଆପଣଙ୍କର କେ ଆପଣଙ୍କର ବୋଧେ ଚୋର ଫୋର ହେଟି ପଶିଆକୁ ଟିକେ ଅସମ୍ଭବ ହେଇଯିବ।
ହଁ ପାଚୋର ମାନେ ଯଦି ଆମୁକୁ କୂଅନ୍ତି ସେଠି କି ଜୀବାନେଇଁ ପଳିଆସିଆ।
ହଁ ହଁ ଆଜ୍ଞା
ଚୋର ମାନେ କୁଅନ୍ତି, ତମେ ଆମୁକୁ ବି ଏ -ମ୍ ଅପେକ୍ଷା କରିବ କୁହନ୍ତିନି ହେଲା ରୂମ
ହୁଁ ଫୋନ ରେ କଁ ଏମ୍ ହାଲୋ
ହଁ କୁଅନ୍ତୁ।
ହଁ କୂଅନ୍ତୁ କୂଅନ୍ତୁ
ଆମକୁ ପଳୋକ୍ଷ ଭାବରେ କୁହନ୍ତି କି ଯେ ବୁଝିଲ କୁହନ୍ତିକି କୁହନ୍ତିକି ଯେ ଜଲ୍ଦି ସୋଇପଡ ଚୋର ମାନ ଆସ୍ ଆମେ ଆଜି ତମ ଘରେ ପଶିପାରୁନୁ।
ହୁଁ ହୁଁ ତ-ଅ-ଭଲ କଥା। କେତେଟା ଚେନ୍ ଚେନ୍ ଭୁତ ଆପଣ ବୁଲାବୁଲି ବି କରନ୍ତି ରାତିରେ?
ହଁ ଆମେ ରାତିରେ ବୁଲାବୁଲି କରୁ ଯେମିତି କି କାଲି ଯାଇଥିଲୁ ଛତିଆ ବୁଝିପାଇଲେ ରାତି ଗୋଟାଏ ରେ ସେଠି ବୁଲିକି ଖାଇକି, ଛତିଆ ବଟ ଆଡେ ବୁଲିକି ଟିକେ ଆସିଲୁ ଆଉ।
ହଁ ହଁ ଭଲ ତ ମୁଁ ଭାବୁଛି ଆପଣଙ୍କ ଏଇ ବୁଲାବୁଲି ଟା ଆ ବୋଉ ଦିନ୍ ପର୍ଯ୍ୟନ୍ତ ରହୁ ଆପଣ ଏମିତି ରାତିରେ ବୁଲୁଥାନ୍ତୁ। ଆପଣୁଙ୍କୁ କିଏ ଭୂତ ଭାବି ଗୋଡେଇ ନାହାଁନ୍ତି?
ଦେଖନ୍ତୁ ଆମେ ଯେହେତୁ ଭୂତ ଉପରେ ବିଷ୍ ଶ୍ୱାସ କରିନାହୁଁ, କିନ୍ତୁ ମୁଁ ମାନେନା ଭୂତ ଆମୁକୁ ଗୋଡେଇ ପାରିବ କିନ୍ତୁ ମୋ ସାଙ୍ଗମାନେ ଜଣେ ଅଛନ୍ତି ସେ ବ ଅତ୍ୟନ୍ତ ବିଶ୍ଵାସ ରଖନ୍ତି ଭୂତ ଓପରେ। ତାଙ୍କୁ ଥରେ ଗୋଡେଇ ଥିଲା ବୋଲି ସେ ଥରେ ମତେ କହିଥିଲେ ଏହା ମତେ ବହୁତ ଆସ ଆଶ୍ଚର୍ଯ୍ୟ ଜନକ କରିଥିଲା।
ହ୍ୟାଲୋ ଦେଖ ମୁଁ ଗୋଟେ କଥା କହିବିକି ଆପଣ ଯୋଉ ଯାଉଥିଲେ କୋଚିଂ ଅଜିତ ସାର୍ ତାଙ୍କର ବିଷୟରେ କିଛିଟା କହିବେ କି?
ଦେଖ ମୁଁ ତାଙ୍କ ପାଖରେ ପଢିଚି ଦୁଇ ବର୍ଷ ବୁଝିପାରିଲେ। ଦୁଇ ବର୍ଷ ପଢିଥିବାରୁ ମୁଁ ତାଙ୍କ ସ୍ମୃତି ବହୁତ କୃତଜ୍ଞତା ଜ୍ଞାପନା କରିଥିଲି, କେବ ନା କେ ଯେହାତୁ କୌଣସି ଗୋଟେ ଶିକ୍ଷାନୁଷ୍ଠାନ ରେ ମୋତେ ମୋତେ ତାଙ୍କ ପାଖରେ ପଢିବାକୁ ସୁଯୋଗ ମିଳିଥିଲା ପୁଣି ଯେତ ଯାହା ଫଳରେ ମୋର ବୌଦ୍ଧିକ ବିକାଶ ହେଲା ମୁଁ ତା ଫଳରେ କିଛି ଜିନିଷ ଶିଖିଲି ଦେଖନ୍ତୁ ସେଇ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ମାନେ ମୁଁ ଯାଇକି ଫଣି ପାଠ ଦାନ କଲି। ମତେ ମୋ ପାଇଁ ଏଇଟା ଗର୍ବିତର କଥା ବୁଝିଲୁ।
ଆଜ୍ଞା ଆଜ୍ଞା ବୁଝିଲି ବୁଝିଲି। ସତକହ ମୁଁ ଶୁଣୁଛି ତତେ କୌଣସି ଝିଅ ଗୋଟେ ଭଲ ପାଉଥିଲା
ମାନେ!
ହୁଁ।
ଆମେ ଝିଅ ଘର ଠାରୁ ଫଟ ମାଗୁଥିଲୁ କିନ୍ତୁ ଯୁକ୍ତ ଦୁଇ ସମୟରେ ଆମର ଆକର୍ଷିତ ତାଙ୍କର ଦେଖିଲୁ ବୁଝିପାରିଲୁ? ଆମେ ଆମ ସେ କଣ କୌଣସି ସମ୍ପର୍କ ଉପଲ ମାନେ ଉ-ପୁ-ଲ ବୁୁଝୁନି ଝିଅ ପଳେଇଲା ପରେ ତମେ ତାପରେ ତାକୁ କହିପାରିବ ଭଲ ପାଇ ବୁଝିଲୁ।
ହୁଁ ହୁଁ ଆପଣଙ୍କ ଖାଦ୍ୟପେୟ ସବୁ ଦିନ ମାନ କେମିତି କଣ ଖାଆନ୍ତି କଣ କଣ ଟିକେ କହିବେ?
ଆପଣ କୁହନ୍ତୁ ଧୁମମତାନା
ମୁଁ କହିଲି ଦିନମାନ ହଁ ଦିନମାନ କଣ ଖାଆନ୍ତି? ଦିନମାନ?
ଓ ହୋ ଦିନମାନ ହଁ ହଁ ବୁଝିଲି ବୁଝିଲି ମୁଁ ଦିନ ରେ ଆଜି ଖାଇଥିଲି କି ଯେ ସକାଳେ ଚୁଡା କଦଳୀ ଆଉ ଦଶଟା ଏଗାରଟା ବେଳକୁ ପଖାଳ ଆଉ ମିକ୍ସଚର ଆଉ ଗୋଟେ ଟମାଟର ଖଟା ତାପରେ ଦିଟା ବେଳକୁ ଭାତ, ମାଛ, ଡାଲି ଆଉ ଛେନା ତରକାରୀ ଆଉ ସନ୍ଧ୍ୟା ବେଳେ ଖାଇଥିଲି ବରା ତରକାରୀ ଆଉ କଷା ହେଇଥିଲା ଟିକେ ଆଣି ଖାଇଥିଲି ଆଉ ରାତିକି ବିସ୍କୁଟ ଖୀର ଆଉ ଏଇ ଗୁଡାକ ପିଇକି ପଳିଆଇଚି।
ଆପଣ ତ ବଢିଆ କାମ କରୁଛନ୍ତି। ଆପଣ ବରା ଖାଇବା ଟା ଟିକେ କମେଇଦଲେ ହୁଅନ୍ତାନି।
କଣ?
ବରା ଖାଇବା ଟା ଟିକେ କମେଇ ଦେଲେ ହୁଅନ୍ତାନି ବରା ଖାଇବା ଟା?
ମୁଁ ସମୟ ଦେଇ ଦିଅନ୍ତି।
ଆରେ ବରା ଖାଇବା ଟା ଟିକେ
ନା ହଁ ହିଁ ହଁ ନିଶ୍ଚୟ। ବଡ ଭାଇ ଯେହେତୁ ମତେ ଏଇଟା କହିଲେ ମତେ ଏଇଟା ନିଶ୍ଚୟ ମୁଁ ପାଳନ କରିବି କାରଣ ଏହା ଦେହ ପ୍ରତି ବହୁତ କ୍ଷତିକାରକ, ଏହା ଖାଇବା ଦ୍ଵାରା ଆମର ଖରାପ ତେଲ ଆମକୁ ବହୁତ ସାର ରୋଗ ହୋଇଥାଏ ମୁଁ ଏହାକୁ ଅ ନିଶ୍ଚୟ ଆପଣଙ୍କ ଆଦେଶକୁ ସ୍ୱୀକାର କରିଲି।
ଆପଣ ଦେଖନ୍ତୁ ଯେତେବେଳେ କୌଣସି ଜାଗାକୁ ଯାଇଥିବେ ସେଠିକାର ପରିବେଶରେ ଖାପ ଖୁଆଇ ଚଳିବାକୁ ଚେଷ୍ଟା ପିଠା କରନ୍ତି ନା ନାଇଁ?
କଣ କହିଲେ?
ମୁଁ କହିଲି ଆପଣ ଜଣେ କୌଣସି ଜାଗାକୁ ଯାଇଛନ୍ତି ତ ସେଠିକାର ପରିବେଶରେ ଖାପ ଖାଇ ଚଳି ପାରନ୍ତି ନା ନାହିଁ।
ହଁ ମୁଁ ଯୋଉ ପରିବେଶକୁ ଗଲେ ହେଠି ଖାପ ଖୋଇ ଚଳେଇଯାଏ। କାରଣ ମୋର ପାଖରେ ସେ ପରିବ ମାନେ ସାମାଜିକ ପରିପକ୍ଵତା ରହିଅଛି। ଆଉ ମୁଁ ଯାହା ଫଳରେ ସବୁ ଯାଗାକୁ ଗଲେ ଚଳିପାରିବି ବୋଲି ମୋର ବିଶ୍ୱାସ ଅଛି ଏବଂ ମୁଁ ଏହାକୁ ସାବ୍ୟସ୍ତ ମଧ୍ୟ କରିଛି।
ଦେଖ ମୁଁ ଗୋଟେ କଥା କହିବି ଆପଣ ଯୋଉ ବୁଲାବୁଲି କରନ୍ତି ତ ଆପଣଙ୍କ ବଡିରେ କେତେ ଷ୍ଟ୍ରେନ୍ଥ ଅଛି ଆପଣ କେତେ ବାଟେ ବୁଲି ପାରିବେ?
ଦେଖନ୍ତୁ ମୋର ଶାରୀରିକ ଶକ୍ତ ଶକ୍ତି ଅଛି କହିପାରିବେ। କି ମୁଁ ବହୁତ ବାଟ ବୁଲିପାରେ କାରଣ ନା ଆମେ ଥରେ ନନ୍ଦନ କାନନ ଯାଇଥିଲୁ ବୁଲିବାକୁ ଆମେ ଛଅରୁୁ ସାତ କିଲୋମିଟର ଚାଲି ସବୁ ଯାକ ବୁଲିଥିଲୁ ଏବଂ ସେ ସମୟରେ ମଧ୍ୟ ହେ ଖରାର ଓ ଟା ଦେଖା ଯାଉଥିଲା। ସେ ସମୟରେ ବହୁତ ବି କଷ୍ଟରେ ଆମେ ବୁଲିଛୁ ମତେ ଲାଗେ ମୋର ଧୀରେ ଧୀରେ ଦେହର ଶ କ୍ତି ବୟସ ବଢ଼ିବା ସହିତ ଏହା ଵ ବୁଦ୍ଧି ହଉଛି।
ଆପଣଙ୍କ ସ୍ୱରଟା ଏତେ ସୁନ୍ଦର ତ ଆପଣ କଣଗୀତ ବୋଲା ବୋଲି କରନ୍ତି କି?
ମୁଁ ଛୋଟବେଳେ ଗୀତରେ ବହୁତ ପୁରସ୍କାର ଉପଲବ୍ଧ ହୋଇଛି ଯାହା ଫଳରେ ମୋର ଭୟସ ଆପଣଙ୍କର ସ୍ୱର ଟି ଆପଣଙ୍କୁ ଭଲ ଲାଗୁଥିବ ମତେ ଏବେ ଆଉ କୌଣସି ଗୀତରେ ମୋର
ହଉ ଆପଣଙ୍କର ମୁଁ ଶୁଣିଛି ଗୋଟେ ଆଖି ପ୍ରୋବ୍ଲେମ ଅଛି। ଆପଣ କଣ ଚଷମା ନାଆନ୍ତି ନା ସେମିତି ଚଳାନ୍ତି?
ଦେଖନ୍ତୁ ମୋର ଛୋଟବେଳୁ ଦୃଷ୍ଟିହୀନ ଟିକେ କମ ଅଛି ଯାହା ଫଳରେ ମୋ ଦୂର ଜିନିଷ ଦେଖିବାରେ ମୁଁ ବହୁ ଅସୁବିଧା ଅସୁ ସମ୍ମୁଖୀନ ହୁଏ ସେଥିପାଇଁ ମତେ ଚଷମା ଲଗେଇବାକୁ ପଡେ ଯାହା ଫଳରେ ଏହା ମତେ କିଛି ମାତ୍ରାରେ ସହାୟକ ହୁଏ।
ଆଖି ରୋଗରେ କଣ କଣ ଖାଦ୍ୟ ନିହାତି ଜରୁରୀ ଟିକେ କହିବେ?
ଏମିତି କି ଚୁନା ମାଛ ଶାଗ ଆଉ ବା ବା ଚୁନା ମାଛ ଅଣ୍ଡା ତ ଧଳା କେଶର ଇତ୍ୟାଦି ଆମେ ଖାଇବା ଦ୍ଵାରା ଆଖିର ମାନେ ସ କ୍ତି ଭଲ ରୁଏ ଆଉ କ୍ଷୀର ମଧ୍ୟ ପିଇ ପାରିବେ।
ଏବେ ଆଉ ବୁଝିଲି ତ ମୁଁ ଭାବୁ ଛି ମୋ ଆଖିଟା ଯେମି ଖରାପ ହବନି ତ ମୁଁ ସେଥିଲାଗି ଚେଷ୍ଟା କରିବି ବେଳା ବେଳି ଫୋନ୍ ନଖେଞ୍ଚି ଆପଣଙ୍କ ଭଳି ଫ୍ରି ଫାୟାର ନ ଖେଳି ଆଉ ଖାଦ୍ୟ ଠିକ୍ ଠାକ୍ ଖାଇବି ଯୋଗ କରିବି। ଯାହା ଫଳରେ ମୁଁ ଆପଣଙ୍କ ଭଳି ଅବସ୍ଥାରେ ସମ୍ମୁଖୀନ ନ ହେବି।
ନିଶ୍ଚୟ ଏହା ଆପଣଙ୍କ ପ୍ରତି ବହୁତ ଭଲ ହବ ସେ କଥା।
ଆପଣ ଏତେ ସମୟ ଫୋନ୍ କେଞ୍ଚନ୍ତି ଆପଣଙ୍କୁ ଘରେ କେହି ପାଟି କରନ୍ତି ନି?
ହ ମତେ ଏବେ ମୁଁ ତ ଘରରୁ ଚାରି ବର୍ଷ ହେଲା ଦୂରରେ ରହୁଚି ମୁଁ କେତେ ବର୍ଷ କଣ ଫୋନ ଦେଖିଲି କେହି ତା ବିଷୟରେ ଅବଗତ ନଥାନ୍ତି। ସେଥିପାଇଁ ମତେ ମୋ ବେଳେ ବେଳେ କୁହନ୍ତି କିି ଯେ ତୁ ରାତିରେ ଗେମ୍ ହେରିକା ଖେଳେ ନା ମୁଁ ଏହାକୁ ଅମାନ୍ୟ କରି ଏହାକୁ ଖେଳୁଥାଏ।
ଆଜ୍ଞା ଗୋଟେ କଥା ପଚାରିବି କଲ୍ ଟି ଆପଣ କରିଥିଲେ ନା ମୁଁ କରିଥିଲି କହିପାରିବେ କି?
ଆପଣ କରିଥିଲେ। ନା ଆପଣଙ୍କର ଟିକେ ମନ ଶକ୍ତି ଟିକେ କମ୍ ଅଛି ବେସ୍।
ହଉ ମୁଁ ରଖୁଚି ଟିକେ।
ଆ